ହାଲୋ ହଁ, ହାଲ୍ ଓ! ଆପଣ କଣ କରୁଛନ୍ତି?
ନମସ୍କାର୍ ହଁ, ମୁଁ ବର୍ତ୍ତମାନ
ଟା ଶୁଭସନ୍ଧ୍ୟା।
ହଁ, ନମସ୍କାର ମୁଁ ବର୍ତ୍ତମାନ ଏମିତି ଛାତ ଉପରେ ବୁଲୁଥିଲି।
ଆ ଆପଣ ବି ବୋଧେ କୌଣସି ଗୋଟେ ଗାଁ ରେ ରହୁଛନ୍ତି। ମତେ ଲାଗୁଛି ଯେମିତି।
ଆପଣ କେମିତି ଜାଣିଲେ?
ଏଇ ଆପଣଙ୍କର ପଛପଟୁ ଶବ୍ଦ ଶୁଭା ଯାଉଛି, ପୁରାଣ ପଢିବାର। ପିଲାଙ୍କର ଅ ଖେଳିବାର କାଁନା ଏଇଟା ଗୋଟେ ଗାଁ ରେ ହିଁ ମିଳିପାରେ। ଚହଳ ଗହଳ ଗାଁରେ, ଆଉ ମୁଁ ବି ଏମିତି ଗୋଟେ ଗାଁରେ ହିଁ ରୁହେ। ଆଉ ମତେ ବହୁତ୍ ଭଲ ଲାଗେ ସେ ପରିବେଶ। ଲୋକଙ୍କର ଗୋଟେ ଏକଜୁଟ୍ ଥାଏ। ଲୋକଙ୍କ ମଧ୍ୟରେ ଯୋଉଟା କି ସହରରେ ଦେଖିବା! ଆ ଏବେ ତ ବହୁତ କମ୍ ହେଇଗଲାଣି ଲୋକତ ନିଜ ନିଜ ଘରେ ରହୁଛନ୍ତି। କାହାର ଜୀବନରେ କଣ ହଉଛି ତାଙ୍କୁ ତ କିଛି ଫରକ୍ ବି ପଡୁନି। ଯେମିତି କି ଗାଁରେ ଯଦି କାହାର ଘରେ ଯଦି ଖାଇବା ବି ହେଇନଥିବ, ଦଶଟା ଘର ଆସିକି ଆରେ ତୁ ନେ, ନା ଆମ ଘରେ ଖାଇବା ହେଇଛି। ଖା! ଆରାମ ସେ ଖା! କିନ୍ତୁ ସହରରେ ଯୋଉଟା କି ଆଜିିକାଲି ବହୁତ୍ କମ୍ ହେଇଗଲାଣି, ଲୋକମାନେ ଅନ୍ୟ ଲୋକଙ୍କ ପ୍ରତି ତାଙ୍କର ଉଁ ଏତେ ଆଉ-ଉ ଫିକର ଦଉନାହାଁନ୍ତି। କିନ୍ତୁ ଗାଁ ରେ ସେ ଜିନିଷ ଟା ଏତେ କାହିଁ ଦେଖାଯାଏନି। ଗାଁ ରେ ଲୋକ ମାନଙ୍କ ଭିତରେ ଗୋଟେ ଏକଜୁଟ୍ ଥାଏ ଗୋଟେ ଆ ସାଙ୍ଗସାଥି ହେଇକି, ସେମାନେ ଯଉଁମାନେ ସେମାନେଚନ୍ତି ଆମେ ସମସ୍ତେ ମିଶିକି ରହିବା, ମିଶିକି ଚଳିବା। ସାଙ୍ଗସାଥି ତାଙ୍କ ଭିତରେ ବହୁତ୍ ଅଧିକ ଥାଏ। ଆପଣ ବି ସେମତି ଗୋଟେ ଗାଁରେ ରୁହନ୍ତି କି?
ହଁ ଆପଣ ଠିକ୍ କହିଲେ। ହଁ, ମୁଁ ସେମତି ଗୋଟେ ଗାଁରେ ରୁହେ। ହଁ, ମତେ ବହୁତ ଖୁସି ଲାଗେ ମୋ ଗାଁରେ ରହିବା। ଆଉ ଏଠି ଲୋକମାନଙ୍କ ସହିତ ମିଶିବା ଏଠି ଲୋ ଲୋକମାନଙ୍କ ସହିତ ସେ ଗାଁର ପରିବେଶରେ ଗାଉଁଲି ହେଇକି ମଜିବା କୋଉଠି ନା କୋଉଠି ଲାଗେ ଗାଉଁଲି ଗୋଟେ ବହୁତ୍ ନିନ୍ଦା ଜନକ ଶବ୍ଦ କିନ୍ତୁ ମତେ ଲାଗେ ଏଇଟା ଗୋଟେ ଗର୍ବ କଲାପରିକା ଶବ୍ଦ। ଆମେ ଗାଁରେ ରହୁଚେ, ଆମେ ପା ଟିଏ ସହିତ ଜଡିତ ହୋଇକି ଅଛି। ଆମ ଭିତରେ ଲୋକ ମାନଙ୍କ ଭିତରେ ଭାଇଚାର ର ସମ୍ପର୍କ ଅଛି। ଏଠି ସ୍ନେହ, ପ୍ରେମ, ଉତ୍ସାହ କୋଣ ର ପ୍ରତି ଜିନିଷର ଏଠି ମହତ୍ତ୍ୱ ଅଛି। ଯୋଉଟା କି ବର୍ତ୍ତମାନ ସହରେ ଏବଂ ବିଦେଶରେ ମାନେ ପୁରା ଯୋଉଟା ବହୁତ ଅଭାବନୀୟ ଦେଖିବାକୁ ପଡ଼େ।
ବିଦେଶର ତ ଭାଇଚାରା ହିଁ ବହୁତ ହିଁ କମ୍। ବିଦେଶରେ ଆଜିକାଲି ସେ ଭାଇଚାରା ବି ଆସିଛି। ମତେ ଲାଗୁଛି ଆମର-ଅ-ଅ-ଅ ହିନ୍ଦୁ ଆମର-ଅ ସେ ଯୋଉ ଭାରତୀୟ ଲୋକମାନେ ଯାଇକି ଯୋଉ ରହନ୍ତି। ବିଦେଶରେ ସେମାନଙ୍କ ଦ୍ଵାରା ହିଁ ଭାଇଚାରା ମ୍ ଆସିଛି, ଏ ଏବଂ ଆମ ସଂସ୍କୃତି ବି ମଧ୍ୟ ବିଦେଶ ରେ ବହୁତ ବଢି ଚାଲିଛି। ଆପଣ ଦେଖୁଥିବେ ରଥଯାତ୍ରା ଯେମିତି ଆମର ଓଡିଶାରେ ବି ହୁଏ, ରଥଯାତ୍ରା ସେମିତି ଆଜିକାଲି ବିଦେଶରେ ବି ହବା ଆରମ୍ଭ ହୋଇଯାଇଛି। ଯେମିତିକ ଓ ଆମେରିକାରେ ହଉଚି, କାନାଡ଼ା ରେ ହଉଚି, ଜାପାନରେ ବି ଏବେ ହଉଚି ମୁଁ ଅ ଏବେ କିଛି ଦିନ ଅ ରଥଯାତ୍ରା ପୂର୍ବ ରଥଯାତ୍ରାରେ ମୁଁ ଦେଖିଥିଲି ଉଗଁ, ମୋର ଗୋଟେ ବନ୍ଧୁ ଅ, ସେ ଦେଇଥିଲେ ଅ, କି ଜାପାନରେ ବହୁତ ଧୁମଧାମ୍ ରେ ରଥଯାତ୍ରା ହଉଛି। ଅ, ମୋତେ ଖୁସି ଲାଗିଲା ଦେଖିକି କିି ଆମର ସଂସ୍କୃତିକୁୁ ସେମାନେ ବହୁତ ଅ, ଭଲ ପାଉଛନ୍ତି। କିନ୍ତୁ ମୋତେ ଏଇ ଏଇ କଥା ଗୋଟେ ଦୁଃଖ ଲାଗୁଚି କି ଅନ୍ୟ ମାନେ ଅଲଗା ଦେଶର ଲୋକମାନେ ଆମ ସଂସ୍କୃତିକୁୁ ଆପଣଉଚନ୍ତି। କିନ୍ତୁ ଆମ ଦେଶର ଲୋକମାନେ ହିଁ ଆମ ସଂସ୍କୃତି ଏବେ ଧୀରେ ଧୀରେ ପାଖୁରି ଯାଉଛନ୍ତି। ଯୋଉଟା କି ଏବେ ବହୁତ ନିନ୍ ଦନୀୟ ହୋଇଗଲାଣି। ଏମତି କହୁନି କି ସେମାନେ ପୁରା ପୁରି ପାଶ ସନ୍ତି ନାଇଁ କିନ୍ତୁ ମୋତେ ଲାଗିଲାଣି ଯେମିତିକି ଧୀରେ ଧୀରେ ଧୀରେ ଧୀରେ ସେମାନେ ସବୁ ପାଶୋରିବା ଆରମ୍ଭ ହୋଇସା ହେଲାଣି, ସେମାନେ ଆଜିକାଲି ଆଉ ନିଜର ସଂସ୍କୃତିକୁ ପସନ୍ଦ କରୁନାହାନ୍ତି କି। ସେ ପ ମାନେ ବହୁତ କିଛି ମୁଁ ଦେଖିଲିଣି ଲୋକମାନେ ନିଜ ସଂ କୁତୁକୁ ହିଁ ଅପନିନ୍ଦା କରୁଛନ୍ତି କି ନାଇଁ ଆମକୁ ପସନ୍ଦ ଆସୁନି ଆମ ସଂସ ଆମକୁ ଆ, ଆମକୁ ଏବେ ଅଲଗା ର ଅ, ମାନେ ଅଲଗା ଦେଶର ଯେମିତି କି ଆମେରିକାରେ ଆମେ ର ରହୁଚୁ, ତା ମାନେ ଆମେ ବି ସେଠିକାର ଲୋକଙ୍କୁ ପସନ୍ଦ କରିବୁ। ଏସବୁ ଜିନିଷ ଆସିଲାଣି। ଆପଣ ବି କି ମାନେ କଣ କହୁସନ୍ତି ଯେ ଏ ସବୁ ଜିନିଷ ଆପଣଙ୍କ ଆପଣଙ୍କର ମୋତେ କଣ?
କହିଲେ ଆଉ କୋଉ ଏଥିରେ ଆପଣଙ୍କ ସହିତ ସହମତ ଅଟେ। ବର୍ତ୍ତମାନ ଭାରତରେ ଯେଉଁ ଆଧୁନିକ ସଂସ୍କୃତିରେ ଯୋଉ ଉ, ପ୍ରବାହ ଆସିଛି, ସେଠି ପ୍ରତି ପୁରୁଷ ପ୍ରତି ନାରୀ ପ୍ରତି ବ୍ୟକ୍ତି ଏଠି କର୍ ତମାନ ଅ, ଉଁ, ପାଶ୍ଚାତ୍ୟ ସଭ୍ୟତାର ରଙ୍ଗରେ ରଙ୍ଗାୟିତ ହେବାରେ ବ୍ୟସ୍ତ ଅଛି। ଏଠି କୌଣସି ବି ପୁରୁଷ କୌଣସି ବି ନାରୀ ନିଜର ପ୍ରମ ହଁ ଚିନ୍ତାଧାରା ନିଜର ସୁ ଓ ଯୋଉ ଆମର ଐତିହ୍ୟ, ଯୋଉ ପରମ୍ପରା ଅଛି ତାକୁ ପ୍ରତିଫଳିତ ନକରି ବର୍ତ୍ତମାନ ଆମେ ବି ଦେଶୀ ପେଶ ପୋଷ ବେଶ ପୋଷାକ, ବିଦେଶୀ ବସ୍ତ୍ର, ଏସବୁ ପରିଧାନ କରି ଆମେ ବର୍ତ୍ତମାନ ଉପରେ ଲାଗିଛେ।
ହଁ।
ଏଇଟା ଗୋଟେ ବହୁତ ଭଲ ବୋଲି ମୁଁ ଭାବିବି। କି ଆମର ଯେଉଁ ଅଁ, ଉଁ, ସମୁଦ୍ର ପାରି ରେ ଆମର ଯୋଉ ଅଛନ୍ତି ସବୁ ଆମର, ହଁ ଉଁ, ହୁଁ, ଭାରତୀୟ ଭାଇ ଭଉଣୀ ମାନେ ଯୋଉମାନେ ଆମ ସଂସ୍କୃତିକୁ ବର୍ତ୍ତମାନ ପ୍ରୋ- ପ୍ରୋତ୍ସାହନ ହନ ଦଉଚନ୍ତି ବିଦେଶରେ ଯାଇ। ଯୋଉଥିପାଇଁ କି ବର୍ତ୍ତମାନ ଆମର ଐତିହ୍ୟ, ଆମର ସଂସ୍କୃତି, ଆମର ପରମ୍ପରା ଆମର ଉଁ, କଳା ଆମର ଏସବୁ ତା ସ୍ଥାପତ୍ୟ ଏସବୁ ଜିନିଷ ବର୍ତ୍ତମାନ ପ୍ରଚାର ଆଉ ପ୍ରସାର। ହଉଚି, ଯୋଉଟା କି ଆମ ମାନଙ୍କ ପାଇଁ ଏକ ଗର୍ବର କଥା। ଏଥି ସହିତ ଆମର ବହୁତ ମାନେ ସ-ଭା-ଭାବରେ ଉନ୍ନତି ମଧ୍ୟ ସାଧତ ସାଧିତ ହଉଛି। ଆପଣ ଦେଖୁଥିବେ ବର୍ତ୍ତମାନ ଅ, ଗମେଣ୍ଟର ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ଆସୁଚି। ଯୋଉଥିରେ କି ଆମର ଜାତୀୟ ଏବଂ ଆନ୍ତର୍ଜୀୟ ସ୍ତରରେ କି ନା ଆମେ ବି ପ୍ରକାରର ଅ, ଜିନିଷକୁୁ ଆମେ ପ୍ରୋତ୍ସାହନ ଦଉଛେ। ଯେମିତି ଯୋଗ ଦିବସ ଦେଖନ୍ତୁ ନା ବର୍ତ୍ତମାନ ଯୋଉ ଆ, ମଧ୍ୟବର୍ତ୍ତୀ ଆମର ଯୋଉ ଏସୀୟ ଦେଶ ଗୁଡିକ ଅଛି। ଇରାକ, ଇରାନ, ଜୋର୍ଡନ, ଟର୍କି ଏସବୁ ଦେଶ ଗୁଡିକୁ
ସେଠି କିଭଳି ଭାବରେ ଯୋଗକୁ ବର୍ତ୍ତମାନ ଲୋକମାନେ ସପୋର୍ଟ କରୁଚନ୍ତି। ସହାୟ ମାନେ ପ୍ର ପ୍ରୋତ୍ସାହିତ କରୁଚନ୍ତି। ଆପଣ ବୁଝିପାରୁଥିବେ। ବର୍ତ୍ତମାନ ହୋ ବିଶ୍ଵ ଦରବାରରେ ଭାରତର ଯେଉଁ ଦୃଢତା ଅଛି। ତାହା ବର୍ତ୍ତମାନ ଦିନକୁ ଦିନ ବଢିବାରେ ଲାଗିଚି। ଆଉ ସେଥିପାଇଁ ଆମେ ଆମ ଭାଷା, ଆମର କଳା, ଆମର ସ୍ଥାପତ୍ୟ ଆମେ ଯଦେ ଯୁଡି ହେଇ ରହିବା ଆମକୁ ନିଜେ ତ ହଁ ଶୁ- ଅନୁଭ ଅନୁଭୂତ କରେଇବା ମୁଁ ବି ଏଥିରେ ସେତେ ଭଲ, ଆପଣ କଣ କହୁଛନ୍ତି?
ହଁ ଆପଣ ପୁରା ପୁରା ଠିକ୍ କଥା କହିଲେ ମୋ ମନ ବି ଛୁଇଁଗଲା ଆପଣଙ୍କ କଥା। ଆପଣ ଯାହାବି କହିଲେ। ଆ ଆଁ, ଆଁ, ଏବେ ଏବେ ଯାହାବି ମାନେ ଆମେ ଅ, ସବୁଦିନ ଦେଖୁଚୁ। ଖବରକାଗଜ ପଢୁଚୁ। ସେଥିରେ ବି ଆସୁଛି କି ଏବେ ଅ, ଭାରତର ସବୁ ଜିନିଷ ଏବେ ବିଦେଶରେ ଉଁ, ଆସିବାକୁ ଆସୁଚି। ଏବଂ ଲୋକ ଲୋକପ୍ରିୟ ହବାର ଲାଗିଚି। ଏମତି କିି ଆମର ଭାରତ ତୀୟ ଅ ସିନେମା ଗୁଡ଼ିକ ଏ, ସେ ସେ, ଗୁ, ସେ ସେଗୁଡ଼ିକ ମଧ୍ୟ ଏବେ ଧୀରେ ଧୀରେ ଚାରିଆଡ଼େ ଲୋକ ଦେଖି ବା ଆରମ୍ଭ କରୁଛନ୍ତି ଏମିତି କାମ ଓଡ଼ିଆରେ ବି ବହୁତ ଭଲ ଭଲ ମୁଭି ଯେମିତି ଆପଣ ଜାଣିଥିବେ ବା ବାବୁସାନ୍ ଗୋଟେ ବହୁତ ଭଲ ଅଭିନେତା ଆ ସ ଆ ସିଏ ଯେମିତିକା ଆମର ଅ ଓଡ଼ି ଓଡିଶାରେ ବି ଭଲ ଭଲ ସବୁ ଓଡିଆ ଅଭିନେତା ଅଛନ୍ତି। ସେମାନଙ୍କର ବି ଏବେ ଭଲ ଭଲ ସବୁ ସିନେମା ଗୁଡ଼ିକ ଆ ସେଗୁଡାକୁ ମଧ୍ୟ ଏବେ ଲୋକପ୍ରିୟ ହବାରେ ଆସିଚି। ଆ ଅଲଗା ଅଲଗା ଭାଷାରେ ବି ସେଇଗୁଡାକ ଏବେ ଆସୁଚି ବହୁତ ଖୁସି ଲାଗୁଚି କି ନାଇଁ ଆମ ଓଡିଆ ମାନେ ବି ଏବେ ଆଗକୁ ବଢିଲେଣି ଆ ବହୁତ ଖୁସି ଲାଗୁଚି। ଆଚ୍ଛା ଆପଣ କେମିତି କଣ ଅଛନ୍ତି କଣ ଖାଇଲେଣି? କଣ ସନ୍ଧ୍ୟାରେ ଆଜିି?
ହଁ ଏବେ ତ ସନ୍ଧ୍ୟା ହେଇଥିଲା ଏବେ ସନ୍ଧ୍ୟାରେ ମୁଁ ଟିକେ ମୁଢି ସନ୍ତୁଳା ବନେଇ ଥନ୍ତା ବନେଇଥିଲି। ସେଟା କୁ ଖାଇଛି, ଆପଣ ଜାଣିଛନ୍ତି ମୁଢ଼ି ସନ୍ତୁଳା କଣ?
ହଁ ଜାଣିଛିି ଆପଣଙ୍କ ଆଡେ ସେଟାକୁ କୁହନ୍ତି ମୁଢ଼ି ସନ୍ତୁଳା ଆମେ ସେଟାକୁ କହୁଛୁ ହା ଝାଲମୁଢ଼ି ସେଟା ନା?
ଆଜ୍ଞା ଆଜ୍ଞା ଠିକ୍ ଧରିଲେ ଆପଣ ମତେ କହିପାରିବେ କି ସେଥିରେ ସବୁ କଣ କଣ ଜିନିଷ ପଡ଼େ?
ଦେଖନ୍ତୁ ଅ ଝାଲମୁଢିରେ ଆମର ତ ମୁଢି ହା ପ୍ରଥମେ ଆମେ ଗୋଟେ ଏ ହେଃ କଡେଇରେ ଆଁ ତେଲ ପକେଇକି ସେଥିରେ ପିଆଜ ଟିକେ ପକେଇକି ତାକୁ ଭାଜି ଥାଉ। ହା ଆ ତା ପରେ ଭା ଭାଜିଲା ପରେ ତାକୁ ହେଲା ପରେ ଆମେ ଆ ସେଟାକୁ ସେଥିରେ ଲଙ୍କା ଦଉ ତାପରେ ସେଥିରେ ଏ ଆ ମଟର ବି ପକେଇଥାଉ ଆ ମଟର ପକେଇ ସାରିଲା ପରେ ସେଥିରେ ଆମେ ମୁଢି ପକଉ ତା ପ ପରେ ଆମେ ସେଥିରେ ହବ ଯଦି ଅ ଟିକେ ମସଲା ବି ପକେଇଥାଉ ତାପରେ ତାକୁ ଭଲ ସେ ଘାଣ୍ଟିକି ତାକୁ ଗୋଟେ ଅ ଝାଲମୁଢ଼ି କରିଥାଉ ଆଉ ସେଟାକୁ ଆମେ ଖାଉ ସେଟାକୁ କୋଲକାତାରେ ବି ମଧ୍ୟ ଖାଆନ୍ତି, ଓଡିଶାରେ ବି ଖାଆନ୍ତି, ମୁଖ୍ୟତଃ କହିବାକୁ ଗଲେ ଯୋଉମାନେ ବି ସବୁ ଯେତେବେଳେ ବି ଆମେ ଆମେ କୌଣସି ଗୋଟେ ରେଳ ଗାଡି ରେ ଯାତ୍ରା କରିଥାଉ ସେତେବେଳେ ଆମକୁ ସେଟା ଖାଇବାକୁ ବହୁତ ଭଲ ଲାଗେ। ଆଉ ସେଟା ଖାଇଲେ ଲାଗେ ଯେମିତି କି ଆମକୁ ନିଦ ଆସୁନି ଆମର ଗୋଟେ ମ ନ ଫୁର୍ତି ହେଇଯାଉଚି ଖୁସି ଲାଗୁଚି ଖାଇଲେ ବହୁତ ସ୍ଵାଦ ଆମ ପାଟି କୁ ଆସୁଚି। ଆଉ କହିବାକୁ ଗଲେ ସେଇଟା ଗୋଟେ ପ୍ରୋଗ୍ରାମ ସ୍ୱାସ୍ଥ୍ୟପ୍ରତି ବି ଭଲ ହେଇଥାଏ ସେ ତେଲ ବି ବ୍ୟବହାର ହୋଇନଥାଏ ତ ବହୁତ ଠିକ୍ ଲାଗେ ସେଟା ଖାଇବାକୁ ମତେ ଠିକ୍ ଲାଗେ, ଆପଣଙ୍କୁ? ଆପଣ ଆଉ କଣ କରୁଛନ୍ତି ଆପଣଙ୍କୁ ଅଁ କେମିତି ଲାଗେ ସେଇଟା ଖାଇବା ପାଇଁ?
ମୋତେ ତ ବହୁତ ଭଲ ଲାଗେ ଆପଣ ବହୁତ ଭଲ ଜିନିଷ ଟିଏ ମତେ କହିଲେ ମୁଁ ବହୁତ ଖୁସିହେଇଥାନ୍ତି କି ଆପଣ ଆମର ତ ଏ ପାରମ୍ପରିକ ଖାଦ୍ୟ ବିଷୟରେ ଜାଣିଛନ୍ତି ମୁଁ ତ ମତେ ତ ଲାଗେ ସାଧାରଣତଃ ଭାବେ ହାଁ ଆମର ପ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଶାରେ ହିଁ ମୁଢ଼ିର ଚଳଣି ଟା ବହୁତ ଅଧିକା ଅଛି କିନ୍ତୁ ବର୍ତ୍ତମାନ ମୁଁ ଜାଣିବାକୁ ପାଇଲି ଯେ କେବଳ ସେହି ଦୁଇଟି ଅ ରାଜ୍ୟ ନୁହେଁ ତା ସହିତ ଝାରଖଣ୍ଡ ବିହାର ଏବଂ ଆପଣ ଯଦି ଅନ୍ୟାନ୍ୟ ବି ଦେଶ ମାନେ ପାଖାପାଖି ରାଜ୍ୟ ଗୁଡ଼ିକ ହୁଏ ସେଠି ବି ଆପଣ ଦେଖିପାରିବେ ମୁଢିର ଚାହିଦା। ମୁଢିରେ ମୁଢିରେ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟର ବର୍ତ୍ତମାନ ବିଧି ଗୁଡ଼ିକ ବନା ଯାଉଛି ଯୋଉଗୁଡ଼ାକ ପାଟିକୁ ସୁୁମୁଦ୍ର ମଧ୍ୟ ଶରୀର ପାଇଁ ମଧ୍ୟ ସୁସ୍ଥ ଅଟେ ଏବଂ ଆମେ ବର୍ତ୍ତମାନ ଯଉ ଜ ଜଙ୍କଫୁଡବୁ ଅଛି ଏସବୁ ଛାଡ଼ି ଖାଇବାଟା ଆମର ଶରୀର ପାଇଁ ତେଣୁକରି ଏଇଟା ସ୍୍ୱାସ୍ଥ୍ୟବାନ ବି ଅଟେ ଭଲ ବି ଅଟେ ଭଲ ଜିନିଷଟିଏ। ଆଉ ବର୍ତ୍ତମାନ ତ ନୂଆ ନୂଆ ସବୁ ଅ, ଅ, ଅ ବାହାରିଛନ୍ତି ବର୍ତ୍ତମାନ ଖାଦ୍ୟ ପ୍ରଣାଳୀକୁ ନୂତନ ରୂପେ ପରିବେଷଣ କରିବା ପାଇଁ ବିଭିନ୍ନ ପ୍ରକାର ତ୍ତ ଜିନିଷ ଆସୁଛି ଆଉ ସେମିତି ବର୍ତ୍ତମାନ ଏହାର ବି ନୂତନ ଭାବରେ ନୂଆ ଜିନିଷ ବି ବନିପାରି ବନି ଯାଇପାରେ ମତେ ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି ଆଉ ଆପଣଙ୍କ ଘର ପରିବାରରେ କିନା ସମସ୍ତେ ଭଲ ଅଛନ୍ତି?
ହଁ ଆମ ଘରେ ସମସ୍ତେ ବହୁତ ଭଲ ଅଛନ୍ତି ଆ ସ୍ୱାସ୍ଥ୍ୟ ତ ସମସ୍ତଙ୍କର ଏବେ ଠିକଠାକ୍ ଅଛି ଯେହେତୁ ପାଗ ଏବେ ଟିକେ କୁ ଟିକେ ଅ ପରିବର୍ତ୍ତ ନ ହେବାରେ ଲାଗିଛି ତ କାହାର କେତେବେଳେ ଥଣ୍ଡା ହେଇଯାଉଛି କାହାର କେତେବେଳେ ଜର ହେଇଯାଉଛି ତ ଏମିତି ଚାଲିଛି ହେଲେ ବି ତା ମଧ୍ୟ ଖୁସିରେ ଅଛୁ। ଦେଖନ୍ତୁ ସମସ୍ତଙ୍କ ଜୀବନରେ ଦୁଃଖ ତ ଥାଏ ସୁଖ ବି ଥାଏ ତ ଆମକୁ ସବୁ ଜିନିଷ କୁ ବାଲାନ୍ସ କରିକି ଚଳିବାକୁ ପଡିବ ସେଇଟା ହିଁ ତ ଜୀବନ କହନ୍ତି ତ କିଛି ନାହିଁ ସୁଖ ଦୁଃଖ ଦିଟାଙ୍କରେ ବି ଆମେ ଭଲସେ ଅଛୁ। ଆଉ କହିବାକୁ ଗଲେ ଉଁ ଠିକ ଠାକ ତ ସବୁ ଅଛି ଆଜିକାଲି ଭଗବାନଙ୍କ କୃପାରେ ସବୁ ଠିକ ଚାଲିଛି ଏମିତି ହିଁ ଚାଲିଥାଉ ଯଦି ବି ଦୁଃଖ ଆସିଛି ତାହେଲେ ଆମ ତା ଅତିକ୍ରମ କରିବାରୁ ବି ସେ ଆମକୁ ସାହାଯ୍ୟ କରନ୍ତୁ ଭଗବାନ ଆମକୁ ଏତିକି ଶକ୍ତି ଦିଅନ୍ତୁ କି ଅ ଆମେ ସବୁ କିଛିକୁ ଅତିକ୍ରମ କଲା ପରେ ବି ଆମେ ଅ ଲୋକଙ୍କ ଆଗରେ ଠିଆ ହେଇପାରିବୁ କହିବାକୁ କି ଆ ଆମ ସାହସ ଥାଉ ସେତିକି କି ଆମକୁ କୌଣସି ଲୋକ କୌଣସି ଅ କଟୁ କଥା କହିଲେ ବି ଆମକୁ ହଁ ଆମେ ତାର ପ୍ରତି ଜବାବ ରେ ଆମେ ତାକୁ କହିକି କହିବା ଜାଗାରେ ତାକୁ କରିକି ଦେଖେଇବା। ସେମିତିରେ ବି ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଖୁସି ଲାଗିଲା। ହ ଆଶା ରଖି ଆପଣଙ୍କ ସହିତ ମୁଁ ଏମିତି କଥା ହଉଥିବି ରଖୁଛି।
ହଁ ରଖୁଛି ନମସ୍କାର।